ହାଲୋ ନମସ୍କାର। ଶୁଭ ସନ୍ଧ୍ୟା।
ଆପଣଙ୍କୁ ବି ଶୁଭ ସଂନ୍ଧ୍ୟା। କଣ କରୁଛନ୍ତି?
ଏଇ ବର୍ଷା ବହୁତ ଆମ ଏପଟେ ହଉଛି, ମାନେ ଏତେ ଜୋର ବର୍ଷା ହଉଛି, ମାନେ ପ୍ରବଳ ମାତ୍ରାରେ ଆଉ ଆପଣଙ୍କ ଏରିଆରେ?
ହଁ ନିହାତୀ ଭାବରେ ବହୁତ୍ ବହୁତ ପ୍ରବଳ ମାତ୍ରାରେ ବର୍ଷା ହେଲା, ତାପରକୁ କଣ କହିଲେ ଏବେ ଆମର ଲାଇନ ପଳେଇଛି, ଆଉ ପବନ ଜୋର ହେଲା। କଣ କରିବା ବର୍ଷା ଯୋଗୁ ଲାଇନ ବି ପଳେଇଛି।
ହ ଆଚ୍ଛା ମୁଁ ଏ ଫୋନ କରିଥିଲି ଯେ ଆପଣଙ୍କୁ, ଏଠି ବର୍ଷା ହଉଛି, ଦେଖ ମାନେ ଆମେ କେତେ ଘଡଘଡି ମାରୁଛି, ବିଜୁଳି ମାରୁଛି, ଆମେ ଆମେ ଘରେ ଗୋଟେ ଆମର ଘର ଗୋଟେ, ସବୁଠୁ ସୁରକ୍ଷିତ ଜାଗା ବୁଝିପାରୁଛ ନା? ଆମେ ଘରେ ଅଛୁ ବର୍ତ୍ତମାନ ଆମ ଏଇ। ପଡ଼ିଶା। ଘରରେ ଶୁଣିବାକୁ ପାଉଛି ଯେ, ସେ ଜଣେ ମାନେ ଜଣଙ୍କର ମାନେ ବାପା ମା ମାନେ ବୁଢା ବୁଢୀ ହେଇଗଲେଣି ବୃଦ୍ଧାଶ୍ରମକୁ ନେଇ ଛାଡି ଦେଇଛନ୍ତି କଣ କରିବା ଏବେକା ଦୁନିଆରେ ଏମିତି ସବୁ ମାନେ ହେବାଟା କଣ ଠିକ? ସେ ବାପା ମା ଛୋଟ ଟେ ବେଳୁ ଛୋଟ ରୁ ବଡ କଲେ, ଲାଳନ ପାଳନ କଲେ, ମାନେ କେତେ କଣ ତାଙ୍କର ଦୁଃଖ ଅ ସବୁ ବୁଝିଲେ ନିଜେ ନ ଖାଇକି ତାଙ୍କ ପିଲାମାନଙ୍କୁ ଖାଇବାକୁ ଦେଲେ କିନ୍ତୁ ସେ ବର୍ତ୍ତମାନ ତାଙ୍କ ବାପା ମା ବାହାରୁ କ ବାହାରିଛନ୍ତି ଯଉ ତାଙ୍କ ପୁଅ ବୋଉ ତାଙ୍କ ବାପା ମାଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡିଦେବେ।
ଓହୋ ସେ କେତେ ଖରାପ କଥା। ମାନେ ଏମିତି କ ଲୋକଙ୍କ ଚିନ୍ତାଧାରା, କଣ ପାଇଁ ମୁଁ ବି ବୁଝିପାରୁନାହିଁ, କାହିଁକି ଏମିତି କରୁଛନ୍ତି, ସେମିତି ଆମ ଘର ପାଖରେ ବି ଜଣେ ଥିଲେ ତାଙ୍କର ଯାହା ସବୁ ସମ୍ପତ୍ତି ବାଡି ସବୁ ଥିଲା ସେ ସବୁ କଣ କଲେ କହିଲେ ନିଜ ଝିଅ ସବୁ କଣ ଗଲେ ନା ସବୁ ବିକି ଭାଙ୍ଗି ସବୁ ଖାଇଦେଲେ ଆଉ ପଇସା ପତ୍ର ସବୁ ଖର୍ଚ ବାର୍ଚ୍ଚ କରିଦେଲେ ତାଙ୍କ ମାଆଙ୍କୁ ନେଇ ତାଙ୍କ ପାଖରେ ରଖ ରଖି ଥିଲେ ପ୍ରଥମେ। ଆଉ ମା ଭାଇ ଦି ଜଣଙ୍କୁ ନେଇକି ପାଖରେ ରଖିଥିଲେ କିଏ ତାପରେ। କଣ କଲେ ନା କଣ ଅସୁବିଧା ହେଲା କି କଣ ମୁଁ ବି ଜାଣିନି ଅସୁବିଧା ହେଲେ ବି ନିଜ ବାପା ମା ଭାଇ ମାନଙ୍କୁ ନେଇକି ବାହାରେ ଛାଡିବା କଣ ଠିକ କଥା?
ଆଉ ଗୋଟେ କଥା ଶୁଣ ହଁ କୁହନ୍ତୁ। ଆଉ ଗୋଟେ କ କହୁଛି ମୁଁ କହୁଛି। ଶୁଣନ୍ତୁ ସେ ଯେତେବେଳେ ନେଇକି ଗଲେ ଛାଡିବା ପାଇଁ ମାନେ ମୁଁ ଏମିତି କହିଲି ଯେ କଣ ପାଇଁ ସଧା ସମୟରେ ନେଇ ଛାଡୁଛନ୍ତି। ସିଏ କହିଲେ କି ଆଉ ସିଏ ମାନେ ଘରେ ଝାଡା ପରିସ୍ରା କରିଦଉଛନ୍ତି ତ ସେଥିପାଇଁ ସିଏ ଘରେ ରହିପାରୁନ ମାନେ ଘରେ ବହୁତ ଅଶାନ୍ତି ହଉଛି ବୋଲି ସେ ନେଇ ଛାଡିଦେଲେ। ମୁଁ ତାଙ୍କୁ କହିଲି ଯେ ମୋର ଏଇ ଜନ୍ମଦିନ ଯାଇଥିଲା ମୁଁ ସେ ଆଶ୍ରମକୁ ଯାଇଥିଲି ଦେଖିଲି ବହୁତ ସାରା ବୃଦ୍ଧା ସମୟରେ ବୁଢା ବୁଢୀ ଅଛନ୍ତି ବହୁତ କଷ୍ଟ ବି ପାଉଛନ୍ତି। ବୁଝିଲ ନା ଆଉ ମୁଁ ନିଜ ବାପା ବାପ ମା କୁ ଏମିତି ଜାଗାରେ ରଖିକି ମାନେ କେତେ କଷ୍ଟ ମଧ୍ୟ ବୁଝେଇଲା ପରେ ବି ସେ କିଛି ବି ଶୁଣିଲେନି କଣ କରିବି ବୃଦ୍ଧାଶ୍ରମ ତ ଶ୍ରମ ଛୁଆକୁ କେତେ ଫୋପାଡ଼ି ଦଉଛନ୍ତି ସିଏ ବି ତାଙ୍କୁ ନେଇ ରଖିଛନ୍ତି।
ଯଦି ବି ଯଦି ବି ସେମାନେ ଯୋଉ କହିଲେ। ଝାଡା ପରିସ୍ରା। କରିଦଉଛନ୍ତି ଜାଣି ପାରୁନାହାନ୍ତି ଘରେ ଅଶାନ୍ତି ହଉଛି। ସିଏ ଯେତେବେଳେ ଛୋଟ ଥିଲେ ତାଙ୍କ ବାପା ମା ତ ପୁଣି ସେଇ ଝାଡା ପରିଶ୍ରା ଆମେ କରୁଥିଲେ ସେମାନେ ବି ରହୁଥିଲେ ନା ନାଇ। ସିଏମାନେ ବି ସବୁ ତା ତାଙ୍କର କରିଛନ୍ତି ନା କରିନାହାନ୍ତି। କରିଥିବେ ନିହାତି ଘର ସବୁ ବାପା ମା ମାନେ ସ ସବୁ ଛୁଆଙ୍କ ପାଇଁ କରୁଛନ୍ତି। ତାଙ୍କୁ ତ ସେତେବେଳେ କଷ୍ଟ ହଉନଥିଲା ସେ ବହୁତ ଖୁସିରେ ଖୁସିରେ କରିଦଉଥିଲେ। ଏବେ ସେମାନେ କଲା ବେଳକୁ ତାଙ୍କୁ କାହିଁକି କଷ୍ଟ ହଉଛି ମୁଁ ବି
ହଁ ଏମତି ଏତେ ସାରା କ ଷ୍ଟ ଦେଖି ମୁଁ ତାଙ୍କୁ ଆଶ୍ରମ କଥା କହିଲି ବହୁତ ବର୍ଷା ଯୋଗୁରୁ ବୃଦ୍ଧା ସମୟରେ ଗଛରେ ମାନେ ଡାଳ ଫାଳ ଭାଙ୍ଗିକି ପଡୁଛି ଯେହେତୁ ଆଶ୍ରମ ଟା ନା ବଡ ଆଶ୍ରମ ସବୁ ତ ଆଉ କୋଠା ଘର ନାହିଁ ନା ଏବେ। ସବୁ ଯୋଉ ଆମର ଯେମିତି ଟିଣ ଆଜବେଷ୍ଟର ସବୁ ପଡିଛି। ମାନେ ବହୁତ ସାରା ଅ ମାନେ ଭାଙ୍ଗି ଭୁଙ୍ଗି ପବନ ଦେଲେ ପୁରା ଉଡି ପଲୋଉଛି ଟିଣ ଯାହା ଫଳରେ ପାଣି ପଶି ଯାଉଛି ଘର ଦ୍ୱାରରେ ବହୁତ କଷ୍ଟ ପାଉଛନ୍ତି ବହୁତ କଷ୍ଟ ବି ମା ମଧ୍ୟ ହଉଛି କଣ କରିବା ମୁଁ ଦେଖିକିଣି ବହୁତ ମୋ ଆଖିର ଲୁହ ବି ଆସି ଯାଇଛି ବୁଝେଇଲା ପରେ ବି ସେ ଶୁଣୁନାହାନ୍ତି।
ସେମାନେ କେତେ କଷ୍ଟରେ ଥିବେ। ମାନେ ଏମିତି ବି ଏତେ ଆମ ଭଲ ଘରେ ନିଜେ ରହିକି ବାପା ମାଙ୍କୁ ଏସବୁ ଜାଗାରେ ରଖିବା ଠିକ କଥା ନୁହଁ। କେବେ ବି ସେମାନେ କେବେ ଶାନ୍ତିରେ ବି ରହିପାରୁନଥିବେ ଯେତେ ବି ତମେ ଯାହା କର ବାପା ମାଙ୍କୁ ତମେ ଶାନ୍ତିରେ ନ ରଖିଲେ କେବେ ଭଲରେ ରହିପାରିବ ନାହିଁ ଏମିତି କରିବାଟା ମୁଁ ମତରେ ଠିକ ନୁହଁ।
ତାପରେ ଦେଖନ୍ତୁ ତାପରେ ଦେଖନ୍ତୁ ଏ ଏବେ ଯୋଉ ମାନେ ଚାଲିଛି ସମୟ ମାନେ ଏ ଉ ମାନେ ଝାଡ଼ା ପରିସ୍ରା କରିଦେଲେ ଦେହ ଖରାପ ହେଲେ ତାଙ୍କର ଆମେ ସେବା ଶୁଶ୍ରୂଷା ସବୁ କରୁଛୁ ମାନେ ଆମ ଜେ ଜେମା ଜେଜେକୁ ସବୁ ମୋଡା ଘସା କରୁଛୁ। ତାଙ୍କର ସେଠି କେହି ବି ନାହାନ୍ତି କିଏ ଏତେ ସାରା ସେବା କରିବେ ଯଦି ତମକୁ ଛୋଟରୁୁ ବଡ କରିକି ମାନେ ଦୁଃଖ ଅଳି ଅଝଟ ଅଭାବ ସବୁ ପୂରଣ କରିଛନ୍ତି ତ ଏମିତି କରିବା କେତେ ଦୂର ଠିକ। ବହୁତ ସାରା କଷ୍ଟ ବି ହଉଛି। ଏମିତି ଯଦି ଇଏ ଯଦି ସମସ୍ତେ ବୁଝିଯାଆନ୍ତେ ନା ତାହେଲେ ଦୁନିଆରେ ବୃଦ୍ଧାଶ୍ରମ ଉଠିଯାଆନ୍ତା। ଭାବୁଛି କିଛି କିଛି ଲୋକଙ୍କୁ କହିବି ଯେ ଯାହା ଘରେ ବହୁତ ଲୋକଙ୍କର ଆବଶ୍ୟକ ହଉଛି ଘରେ ଯେମିତି ବୁଢା ବୁଢୀ ନାହାନ୍ତି ତାଙ୍କୁ କହିଲେ ଯଦି ଆଣିକି ରଖିପାରିବେ ତ ବହୁତ କିଛି ମାନେ
ହ ଭଲ ହୁଅନ୍ତା ହଁ ଆଶ୍ରମ ବି ଆଉ ରୁହନ୍ତାନି ସମସ୍ତେ ଙ୍କ ଚିନ୍ତାଧାରା ଯଦି ଏପରି ରୁହନ୍ତା। ତାହେଲେ ଆଶ୍ରମ ବି ଆଜି ଆଉ ନଥାନ୍ତା। ଆଶ୍ରମ ର ସଂଖ୍ୟା ବଢି ବଢି ଚାଲିଛି ଦିନକୁ ଦିନ।
ଆଛା ଆଉ ପାଠ ପଢା ଛୁଆଙ୍କର ସରିଲାଣି।
ଏଇ ଛୁଆ ହଁ ପଢୁଥିଲେ। ଏବେ ସେ ଏବେ ଆରମ୍ଭ କରିନାହାନ୍ତି, କରିବେ ଆଉ।
ଆଚ୍ଛା ଆଚ୍ଛା ତାଙ୍କୁ ଟିକେ ପାଠ ପଢିଲା ବେଳେ ଭଲ ଭାବରେ ବୁଝେଇବ ଯେ। ସେ ଯେମିତି ପାଠକୁ ମାନେ ଛୋଟ ଛୁଆଙ୍କୁ ପଢେଇଲା ବେଳେ କଣ ଏମତି ମାଡ ମାରୁଛ ନା କଣ।
ନା ନା ତାଙ୍କୁ ବୁଝେଇବାକୁ ପଡୁଛି। ଛୋଟ ଛୁଆ ସେମାନେ ନବୁ ଝି ବଲେ ତାଙ୍କୁ ବାରମ୍ବାର ବୁଝେଇବାକୁ
ଆଛା ତାଙ୍କୁ ଭଲସେ ବୁଝାନ୍ତୁ ଆଉ ମୁଁ ଯେତିକି ଭାବୁଛି ପାଠ ଅପେକ୍ଷା ସାଠ ଉପରେ ଟିକେ ଗୁରୁତ୍ୱ ଦେଲେ ବହୁତ ଭଲ ହୁଅନ୍ତା। କାରଣ ପାଠ ପଢିକି ଯଦି ଏମାନେ ପାଠ ପଢିବେ ବଡ ହେବେ ଚାକିର କରିବେ ବାହାରେ ଯ ମାନେ ରହିବେ ତାପରେ ଏମି ତି ବାପା ମା କୁ ହଇରାଣ କରୁଛନ୍ତି। ପାଠ ସହିତ ବହୁତ ଯଦି ସାଠ ବି ଶିଖାଇବେ ନା ଆମେ ଛୁଆ ମାନଙ୍କୁ ତାହେଲେ ସିଏ ବି ଆଗାମୀ ପିଢିରେ ସିଏ ବି ମାନେ କାହାକୁ ବି ବୃଦ୍ଧା ସମୟରେ ପଠେଇବେନି ବୁଝିପାଇଲେ ନା।
ଆଜ୍ଞା ବୃଦ୍ଧାଶ୍ରମ କଥା ହଉ। କି ଯେକୌଣସି ଗୁରୁଜନଙ୍କୁ ସମ୍ମାନ ଦବା ହଉ କି ଯେକୌଣସି କାମ ହଉ ଯେମିତି କରିବା କଥା ସେମିତି କରିବା ନିହାତି ଦରକାର ବୋଲି ତାଙ୍କୁ କହିବାକୁ ପଡିବ। ଅନ୍ୟ ସବୁ କାମ ବି ଯେମିତି ସେ କରିବା ଦରକାର। ଭଲ କାମ କରିବା ଦରକାର ଖରାପ କାମ ନ କରିବା ଦରକାର।
ହୁଁ ସେଇ ଭଳିଆ ଆମେ ଯଦି ଆଜି ହଉ ଆଜ ହୁଁ ଯଦି ଭାବୁଛି ଆମେ ଆମ ପିଲମାନଙ୍କୁ ଶିକ୍ଷା ଦବା ତ ମୁଁ ଭାବୁଛି ବୋହୁତ୍ ସେ ଶିଖିବେ କାରଣ ଆମେ ସବୁବେଳେ ପାଠ ର ଗୁରୁତ୍ଵ ଦେଲୁ। ପାଠ ସବୁ ପଢେଇ ଲେ। ବାହାରେ ଚାକିରି କରନ୍ତି ଦେଖ ବାହାରେ କଲେବି ବୃଦ୍ଧଶ୍ରମ ଛାଡୁଛନ୍ତି। ଘରେବି ଯେ ପାଠ ନ ପଢ଼ି ବି ଘରେ ବି ଜେ ରୋହୁଚନ୍ତି ସେ ବୃଦ୍ଧାଶ୍ରମ ରେ ଛାଡୁଛନ୍ତି। ବୁଝି ପାଇଲେନା। ଇଦୁ ଏଥି ପାଇଁ ଜେ ଯେହେତୁ ମାନେ ଏଇଟା ହଉଛି ପାଠ ଠି କିଛି ମତ୍ ଲବ୍ ନାହିଁ ବାସ୍ ଖାଲି ମାନେ ବୁଦ୍ଧି ମାନେ ନିଜ ନିଜ ନିଜ ଅଧୀନରେ ମାନେ ନିଜର ଜେ ଜେ କି ସେ ନିଜର ଯଦି ସେି ପରିଚୟ ସୃଷ୍ଟି କରନ୍ତେ ନା ତ ତାହେଲେ ଭଲ ହୁଅନ୍ତା କି ସବୁବେଳେ ଏମ୍ ତ୍ତି ଏମିତି ଖାଲି କହୁଛନ୍ତି ବୁଢା ବୁଢ଼ୀ ଅଶାନ୍ତି କରୁଛନ୍ତି ଇଏ କରୁଛନ୍ତି ଏମିତି ସାରା ବହୁତ ସାରା ଦୁଃଖ ଲାଗୁଚି ଆଉ ଆଉ ମୁଁ ଭାବୁଚି ଆଉ ଆପଣ ଟିକେ ତାଙ୍କୁ ବୁଝାନ୍ତୁ ତାଙ୍କ ଘରେ ଯାଇକି ସେ ଯଦି ଵୃଦ୍ଧାଶ୍ରମ ନେଇଛନ୍ତି ଭାବୁଚି ମୁଁ ବୁଝେଇଚି ଆପଣ ଆଉ ଥରେ ବୁଝାନ୍ତୁ କାଳେ ଯଦି ସେ ବୁଝିଯିବେ
ନିହାତି ଚେଷ୍ଟା କରିବି ସେମାନେ ବି କହୁଛନ୍ତି କଣ କହିଲ ତାଙ୍କ ପାଇଁ ଆମର ଅଧିକ ଖର୍ଚ୍ଚ ହଉଛି ଔଷଧ ଆଣିବାକୁ ପଡୁଛି ଏମିତିରେ ଘରେ ଅଶାନ୍ତି କରୁଛନ୍ତି। ଟି ବୁଝିଲେ ନା ତାଙ୍କର ଔଷଧ ବୋହୁତ ଖର୍ଚ୍ଚ ହୋଉ କି ସ୍ଵାସ୍ଥ୍ୟ ଖରାପ ହଉଛି ଛି ଉଁ ତାଙ୍କୁ ଡାକ୍ତରଙ୍କ ପାଖକୁ ନବା କୁ ପଡୁଚି ଆଉ ଆଉ ଆମେ ଆମ ପିଲାଙ୍କ ଭବିଷ୍ୟତ ଦେଖି ପାରୁନାହୁଁ ଅଧିକ ଖର୍ଚ୍ଚ ତାଙ୍କପିଛା ହେଇଯାଉଚି ପିଲାମାନଙ୍କ ପିଛା କିଛି ଖ ଇଏ ହଉନି ଏ ସବୁ ସେ କହୁଛନ୍ତି ହେଲେ ସେତେବେଳେ କଣ ସେମାନେ ବି ତାଙ୍କର ବି ଯେତିକି ପଇସା ଆସୁଥିଲା ସେତେବେଳେ ବି ସେ ପିଲାମାନଙ୍କୁ ନ ଖାଇ ନ ପିିକି ବି ପାଠ ସାାଠ ପଢେଇକି ଭଲ ମଣିଷ କରି ଥିଲେ ଭଲ ରୋଜଗାର ପାଇଁ
ସେଇ ବୁଝିବା ପିଲାମାନେ ଯଦି ବୁଝନ୍ତେ ତ ଏତେ କିଛି ହୁଅନ୍ତେ ନି, ପ୍ରଥମ କଥା ହେଉଛି ବାପା, ମା ମାନେ ବାପ, ମା ଆମର ସବୁ କିଛି ଜଦି ଆମକୁ ଦୁନିଆ କୁ ସେ ଆଣିଛନ୍ତି। ଆଜି ଯଦି ଆମେ ଆଜି କଥା ହୋଊଚେ କି, ବି ଆଜି ଯଦି ଏତେ ଇନ୍ କମ୍ ମାନେ ରୋଜଗାର କରୁଛେ ସବୁ କେବଳ ତାଙ୍କ ପାଇଁ ଯଦି ତାଙ୍କ ଜଦୀ ଆମେ ଏମତି ଅପମାନିତ ଦବା କି ତାଙ୍କୁ ଯଦି ଏମତି ଅବହେଳା କରିବା। ତ ଏମତି ଦୁନିଆରେ କେତେ ବାପ, ମା ଅଛନ୍ତି। କେତେ କଷ୍ଟ ପାଉଛନ୍ତି। ଜ ଆମେ ଯଦି, ଯଦି ଠିକ୍ ସେ ଜ େ ଜଣେ ବୁଝି ପାରିବା ତ ଯିଏ ନ ବୁଝୁଛନ୍ତି ଛାଡି ଦିଅନ୍ତୁ ଯଦି ଆମେ ଆମର ମଣିଷ ପଣିଆ ଦେଖି ଆମେ ଯଦି କିଛି କିଛି ଆଶ୍ରମରୁ ଯଦି କିଛି ଲୋକଙ୍କୁ ଆଣି ଆମେ ଘରେ ରଖିପାରିବା ନିଜ ଘରେ ସ୍ଥାନ ଦବା ତ ମୁଁ ଭାବୁଛି ବହୁତ କିଛି ପରିବର୍ତ୍ତନ ହବ। ଆଉ ବୃଦ୍ଧା ସମୟ ମଧ୍ୟ ରହିବନି କାରଣ ତାଙ୍କର ବୃଦ୍ଧା ସମୟରେ ହିଁ ତାଙ୍କର ସେବା ଦରକାର କାରଣ ସେମାନେ ବହୁତ ମାନେ ଜୀବନ ସାରା କଠିନ ପରିଶ୍ରମ କରି ନଈଁ ପଡନ୍ତି ତ ତାଙ୍କୁ ଏଇ ଟାଇମରେ ତା ଏଇ ସମୟରେ ବହୁତ କିଛି ତାଙ୍କର ଲୋକଙ୍କ ଦର ଦ ତ ମୁଁ ଭାବୁଛି କିଛି କିଛି ଲୋକଙ୍କୁ ଆମେ ବୁଝେଇବା ଯାହାଙ୍କ ଘରେ କିଛି ନାଖେଇ ନାହାନ୍ତି ତ ଆମେ ଯଦି ଆଶ୍ରମରୁ ଜଣ ଜଣଙ୍କୁ ନାଇ ଆଣିକି ରଖନ୍ତେ ଘରେ ବହୁତ୍ କିଛି ଭଲ ହୁଅନ୍ତା।
ହଁ ନିହାତି ଭାବରେ ଯୋଉମାନଙ୍କ ଘରେ କୁହନ୍ତି ବୃଦ୍ଧ ଲୋକ ନାହାନ୍ତି ତାଙ୍କ ଘରେ ଜଣେ ଜଣଙ୍କୁ ରଖିବାକୁ ଆମେ ବୁଝେଇବା ଆଉ ଚେଷ୍ଟା କରିବା ଆଉ ସେମାନେ ବୁଝିକି ଜଣେ ଜଣଙ୍କୁ ରଖିବାକୁ ରଖିବେ କାରଣ ଶେଷ ମୁହୂର୍ତ୍ତରେ ତାଙ୍କର ନିହାତି ଦର୍ ସ ନା ଜଣେ କିଏ?
ଆଚ୍ଛା ଧନ୍ ଧନ୍ ଆଚ୍ଛା ଆଚ୍ଛା ଧନ୍ୟବାଦ୍ ମୋ କଥା ରଖୁ ରଖିଥପାରୁ ଆଉ ମୁଁ ଚେଷ୍ଟା କରୁଛି ଆପଣ ଯେମିତି ଟିକିେ ଏମିତି ବହୁତ ସାରା ଆଶ୍ରମରୁ କିଛି କିଛି ଲୋକଙ୍କୁ ଆଣି ଘରେ ସ୍ଥାନ ଦେବାକୁ ଟିକିେ ଚେଷ୍ଟା କରିବେ। ବୁଝି ପାଇଲେ
ନିହାତି ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା।
ମତେ ବି ବହୁତ ଭଲ ଲାଗିଲା ଆଉ ଆଜ୍ଞା ଧନ୍ୟବାଦ।